ହଁ କୁହ। ଏଇ ଖାଇବା ସରିଲା ବୁଲଚି ଆଉ।
ଅହୋ ଆଉ ବୁଲାବୁଲି କରିବା ପାଇଁ କୁଆଡେ ଯାଇଥିଲେ ନା ନାଇଁ?
ବୁଲାବୁଲି କରିବା ପାଇଁ ବା ଯାଇଥିଲି ଯୋଉ ଆମର ତମର ସେଇପଟ ସାଇଡ ଯାଇକି ଆସିଲି ଉତ୍ତର ଓଡିଶା।
ଓହୋ କଣ କ କଣ କଣ ଦେଖିଲେ ସେପଟେ।
ଉତ୍ତର ଓଡିଶାରେ ଏକଚୁଲି ଆମେ ଯାଇଥିଲୁ ଅସ୍ଥି ବିସର୍ଜନ ପାଇଁ ଶ୍ୱଶୁରଙ୍କର। ସେ ରହୁଛନ୍ତି ଆମର ନଣଦ ଭୁବନେଶ୍ଵରରେ। ଆମେ ଭୁବନେଶ୍ଵର ହେଇକି ପୁରୀ ଗଲୁ। ପୁରୀରେ ପୁରୀରେ ସ୍ଵତ ଗଙ୍ଗାରେ ବିସର୍ଜନ ହେଲା ଶ୍ୱଶୁରଙ୍କର ଅସ୍ଥି। ସେ ଠୁ ପୁରୀ ଦର୍ଶନ କଲୁ ଠାକୁରଙ୍କୁ ପୁରୀରେ ରହିଲୁ ଗୋଟେ ଦିନ।
ଆଜ୍ଞା।
ଆଉ ସି ବିଚ୍ ତ ଜାଣିଥିବ ସେଠି ସ କିଏ ପୁରୀ ଯିଏ ଯାଉଛି ଠାକୁର ଦର୍ଶନ ଆଉ ସିିବି ଚ୍ ଏ ଦିଟା ହଉଛି ମେନ୍।
ମେନ୍ ମୁଖ୍ୟ ହୋଉଛି ସେଇ ଦି ଟା।
ପୁରୀ ମନ୍ଦିର ବି ଦର୍ଶନ ହବ, ଠାକୁରଙ୍କୁ ବି ଦର୍ଶନ କରନ୍ତୁ କି ନ କରନ୍ତୁ ବି ଚ କୁ ଯେମିତି ହେଲେ ବି ଯିବେ।
କେତେ ଭିଡ କେତେ ଶୀଟ ସେପଟେ ମନ୍ଦିରରେ କେତେ ଭିଡ?
ଆମେ ନା ଭପଳାଁ ଦଶ ମିନିଟ୍ କରିଦେବି ଯା। ହୁଁ, ଏ ଯୋଉ ସିଏ ସେଠୁ ବହୁତ ମାନେ ଏତେ ଭିଡ ତୁ ବ୍ୟାରିକେଡ କ୍ରସ କଲା ପରେ ଆମେ ଫେର ପହଞ୍ଚିଛୁ କୋଉ ଦିନ ସଣ୍ଡେ ଦିନ।
ଆଜ୍ଞା।
ସେଠି ଲୋକ କହିଲେ ସେଠି ଆମର ଜଣେ ରିଲେଟିଭ ଅଛନ୍ତି କହିଲେ ତମେ ପୁରୀରେ ବାକି ଯଦି ବାକି ଦିନ ଲକ୍ଷେ ଲୋକ ଥିବେ। ତାହେଲେ ଉ ସେ ଇଏ ଦିନ ଆମର ହୁଁ ରବିବାର ଆଉ ଶନିବାର ରବିବାର
ଆଜ୍ଞା ପାଞ୍ଚ ଲକ୍ଷ ହଁ ଠିକ କଥା ସେ ଛୁଟି ଦିନ ତମସ୍ତେ ଆସିବେ ଦେଖ
ଦଶ ମିନିଟ୍ ପରେ ଦେବି ଯା ହୁଁ।
ହ
ସେ ସେଆ କହୁଛି ସେଠୁ ଗଲୁ ଦର୍ଶନ କଲୁ ବହୁତ କଷ୍ଟରେ ଆମର କଣ ହେଇଥିଲୁ ନଅ ଜଣ ଯାଇଛୁ। ନଅ ଜଣ ଭିତରୁ ବୟସ୍ କ ଜଣେ ଆମ ଶାଶୁ ନା ସିଏ ତାଙ୍କୁ ଏତେ ଠେଲା ପେଲା ଯାଉ କୁହନି ପୋଲିସ ମାନେ କେହି ସେ ପାଖରେ ନାହାନ୍ତି।
ହଁ।
ଆଉ ସେୟା କଷ୍ଟ ହେଲା ବହୁତ ତମେ ମୋ ଛୁଆ ମୋ ଛୋଟ ପୁଅ ଟା ପୁରା ଅଣନିଶ୍ଵାସୀ ହେଇଗଲା। କାହିଁକିନା ତାକୁ ନା କାଖେଇକି ଧରିପାରିବ ଆଉ ନା ତଳେ ଛାଡି ପାରିବ, ତଳେ ଛାଡିଦେଲେ ବଡ଼ ବଡ଼ ଲୋକ, ହଁ ନାଇଁ ସେଠୁ ଅକ୍ଚୁଲି ସେ ଭିତୁରୁ କେମିତି ବାହାରିକି ଠାକୁର କଣ ଭାବିବେ ମୁଁ ଜାଣିନେଇ କିନ୍ତୁ ସେଇ ସମୟରେ ଆମେ ଭାବିଲୁ କଣ କେମିତି ଯଦି ପଛକୁ ଯାଇକି ରିଟର୍ଣ କରିକି ପଳେଇବାର ଥିଲେ ମୁଁ ପଳେଇଥାନ୍ତି।
ଏମିତି ମାନେ ଲାଗୁ ଥିଲା ଏମିତି ଠେଲା ପେଲା ମାନେ କିଏ କାହାକୁ କିଏ କାହା ସହିତ ଦେହ ଘଷି ହଉଛି ବି କିଏ ଜଣା ପଡୁନି ହେଲା, ସମସ୍ତେ ତ ଠାକୁରକୁ ଦେଖମୁ ଠାକୁରଙ୍କର ଦର୍ଶନ ଠିକ ଅଛି ଏମିତି ହଉଛି ଆଉ।
ଆଜ୍ଞା, ଏ ପୁରା ମାନେ କେତେ ସବୁ ସମ ପଶିଲେ କେତେବେଳେ ବାହାରଲେ କେ
ଏ କହନାଇଁ ପଶିଲୁ ଆମେ ଠାକୁର ମନ୍ଦିରରେ ଯୋଉ ବ୍ୟାରିକେଡ ପଶିଲୁ କହିଲୁ ସେତେବେଳେ ହେଲେ ଦଶଟା ବେଳେ ପଶଛୁ।
ଆଜ୍ଞା।
ବାହାରିଲା ବେଳକୁ ଗୋଟେ ହେଲାଣି ହେଲା। ହେଲା, ଗୋଟେ ବେଳେ ବାହାରିକି ଆନନ୍ଦ ବଜାରରେ ଖାଇଲୁ ଖାଇକି ଟିକେ ବାହାରେ ଆସ ଆସିକି ବସିଲୁ ସେହି ସମୟରେ କଣ ହେଇଛି ପୁରୀ ମନ୍ଦିର ବାହାରିଲା ବେଳକୁ ଠାକୁରଙ୍କୁ ଦର୍ଶନ କରିକି। ଆମର ବଡ ଯା ଯିଏ ହେବେ, ସିଏ ପଳେଇଛନ୍ତି କୁଆଡେ? ହେଲା। ସିଏ ଆଗେ ଆଗେ ବାହାରିକି କୁଆଡେ, ସିଏ ଆମକୁ ଖୋଜୁଛନ୍ତି, ଆମେ ତାଙ୍କୁ ଖୋଜୁଛୁ।
ଏ ମା ଏତେ ଭିଡ଼ରେ ପୁଣି
ଏତ୍ ଖୋଜା ଖୋଜି ଚାଲିଛି ଗଲା ବା ସାଂଘାତିକି କୁହନି। ଆମେ ମୁଁ ସିଏ ତାଙ୍କର ଟିକେ ଆକ୍ଚୁଲି ସେ ଆସ୍ଥମା ପେସେଣ୍ଟ ହେଲା, ଆମେ କହିଲୁ ସେଇ ଯଉ ଭିଡ ରେ ସେ ଆମଠୁ ଛାଡି ହେଇଗଲେଣି, ଇଏ ଛାଡି ହେଇ ଯାଇଛନ୍ତି, ତା'ମାନେ ଆଙ୍କୁ କଣ ହେଇଗଲା କୋଉଠି, ମୂର୍ଛା ହେଇକି ପଡିଛନ୍ତି ନା କଣ ହ? ଆଉ ଯାଇକି ଦେଖିବା ଆଉ, ଆମେ ଯେତେ ଲୋକ ଶୋଇଛନ୍ତି, ସମସ୍ତଙ୍କୁ ଯାଇକି ଦେଖୁଛୁ। ହେଲା, ତା'ପରେ ସିଏ କଣ କରୁଛନ୍ତି? ଆମକୁ ଖୋଜି ଖୋଜି ଖୋଜି ଲାଷ୍ଟକୁ ପାରଲେନି ଯିଁତି, ବାହାରେ ବଡ ଦାଣ୍ଡରେ ଛିଡା ଉଠିଛନ୍ତି। ଫେରେ, ଆମେ ତାଙ୍କ ପା, ଆମେ ଖାଇଲୁ ତାଙ୍କ ପାଇଁ ଭୋଗ ନେଇକି ଆସିଲୁ। ଏଇଠି ତା'ପରେ ଆସିଲୁ। ଆସିକି ତା ଆର ଦିନ ପଳେଇଲୁ, ଯୋଉ ଆମର ରାମଚଣ୍ଡୀ ଅଛନ୍ତି।
ହଁ, ହଁ, ହଁ, ହଁ, ଜାଣିଛିି ଶୁଣିଛି।
ମନ୍ଦିର ଗଲୁ ଚନ୍ଦ୍ରଭାଗା, ଏତିକି ଦର୍ଶନ କରିକି ପଳେଇ ଆସିଲୁ ରିଟର୍ନ ଭୁବନେଶ୍ୱର କୁ। ଅଁ, ଭୁବନେଶ୍ୱର ଠୁ ଫେର୍ ଗଲୁ ଯାଜପୁର।
ହ କୋଣାର୍କ ମନ୍ଦିର ଆଉ ମାନେ ସେ, ପୁରା ଭ ପୁରା ଭଗ୍ନ ଅବସ୍ଥା।
ଭଗ୍ନ ଅବସ୍ଥା କୋଣାର୍କ ଆମେ ଯାଇଥିଲୁ, ମୁଁ ବାହା ହେଇନଥିଲି ଯାଇଥିଲି।
ଆଜ୍ଞା।
କିନ୍ତୁ, ଲୋକ ଆଉ ଦିଟା ବଡ ବଡ ଗଛ ଅଛି ଯୋଉଟାକୁ ମାନେ ଯଉ ଯଉ ଜିନିଷ କି ମଣିଷକୁ ସେଭ୍ କରିଦେଉଛି, ସେଠି।
ଓହୋ।
ବହୁତ ବଡ ବଡ ଗଛ ସେ ଗ ସେତେବେଳେ ବସି ବନି କୁଆଡୁ ଗରମ ଯେତେ ବି ହଉଛି ମାନେ ନାଇଁ କିନ୍ତୁ, ପବନ ଏତ୍ ଏତେ ବଢିଆ ସୁଲସୁଲିଆ ପବନ ଯେ ତମକୁ ଶାନ୍ତି ଲାଗିବ। ମାନେ ସେଇଟି ଆମେ ଦେଢଘଣ୍ଟା ନା ଦୁଇ ଘଣ୍ଟା ସେ ଗ ଗଛ ତଳେ ହି ବସିଛୁ। ଫ୍ରଣ୍ଟରେ ବି ଆଉ ବେକ୍ ସାଇଡରେ ଦି ସାଇଡରେ ଦିଟା ଗଛ ଅଛି।
ସେ-ସେଇଠି କହୁଥିଲେ କି? ସେଠି କହୁଥିଲେ ଗୋଟେ ଚୁ-ଚୁମ୍ବକ ଥିଲା, ସେଇଟା କଣ ନାହିଁ ଆଉ?
କି ଗଛ କହିଲ?
ନାଁ ନାଇଁ ସେଇ ଯୋଉ ମନ୍ଦିରରେ କହୁଥିଲେ, ସୂର୍ଯ୍ୟ ମନ୍ଦିରରେ ଯୋଉ ହେଇଛି, ସେଇଠି କହୁଥିଲେ ଗୋଟେ ଚୁମ୍ବକ ଲାଗି
ଶୁଣ ଆମେ ତ ସେଠି ନାମ୍ ସେଇଟା ମୁଁ ବି ଶୁଣିଥିଲି ଥି ଅଛି। କିନ୍ତୁ ନା ବହୁତ ବର୍ଷ ଷ ହେଲାଣି ସେଠୁ ଗଲ୍ ନାହିଁ ସେଟା। ଗା ହେଲେ ଆଇଦର ବିଦେଶୀ ନେଇଯାଇଚନ୍ତି, କି କଣ? ମୁଁ ବି ପଢିଲା ସମୟରେ ଏ ସବୁ ଜିନିଷ ଶୁଣିଥିଲି। ଏବେ ଆଉ ସେତେ ଯାଉନୁ ତ, ଯୋଉ ଆମର ଗାଇଡ୍ ବାଲେ, ସେମାନେ ସବୁ ଜାଣିଥିବେ। ହଁ, ହୁଁ ହେଲା। ଗାଇଡ୍ ବାଲା ମାନେ ସେମାନେ ହିଁ ଜାଣିଥିବେ। ମନ୍ଦିର ଭିତରେ ଯୋଉ ସବୁ ବନ୍ଦ କରିଦେଇଛନ୍ତି। ସବୁ ଦେଇ ଦେଇଛନ୍ତି ପଥର ଫଥର ସବୁ। ଆଉ ପାଞ୍ଚ ମିନ୍ଟି ହେଲା, ହୁଁ, ମନ୍ଦିର ଭିତରେ ସେ ସବୁ ଦେଇ ଦେଇଚନ୍ତି, ଆମେ ଦେଖିଲୁ। ଯୋଉଠୁ ଦିଶୁଥିଲା ଯେତିକି ଯୋଉ ବଡ ଗେଟ୍ ଟା ଫ୍ରଣ୍ଟ୍ ଗେଟ୍ ଟା ସେଟା ପୁରା ବନ୍ଦ ବନ୍ଦ ହେଇଛି। କୋଉ ଦିନରୁ ଛୋଟ ବେଳୁ ବି ବନ୍ଦ ହେଇଥିଲା? କିନ୍ତୁ ଆମେ ଗୋ ଗୋଟେ ଜିନିଷ ଜାଣିଥିଲୁ କି, ଏଇଟା କଣ, କୋଉଥିପାଇଁ ହେଇଛି? କଣ ପରେ! ବା ପଢିଲୁ ବହିରୁ କିନ୍ତୁ ଯାଉଥିଲୁ, ଦେଖୁଥିଲୁ, ଭଲ ଲାଗୁଥିଲା ସେତ୍ ତେବେଳେ ଆଉ। ଏବେ ଛୁଆଙ୍କୁ ବୁଝେଇବା ନେଇଗଲୁ ଛୁଆ ଟିକେ ଦେଖିଥାନ୍ତୁ ଜାଣିଥାନ୍ତୁ।
ହଁ ହଁ ସବୁ ଜାଣିବା କଥା ସବୁ ଜାଗା ଯାଇକି ଜାଣିବା କଥା କହୁନି।
ହଁ ତାପରେ ପ୍ଲାନେଟୋରିୟମ୍ କୁହ ପ୍ଲାନ ପ୍ଲାନେଟୋରିୟମ ଭୁବନେଶ୍ୱର ପ୍ଲାନେଟୋରିୟମ୍‌ ଟିକେ ପଠାଣି ସାମନ୍ତ ପା ପ୍ଲାନେଟୋରିୟମ୍ ଟିକେ ନେଇକି ଗଲୁ। ସେ ହଁ ତାପରେ ସନ୍ଧ୍ୟା ବେଳେ ଜୁ ବି ଟିକେ ହଁ ଜୁ ବି ଟିକେ ଗଲୁ। ଚନ୍ଦନକାନନ ତ ସେଇଟା ମାନେ ମେନ୍ ପଏଣ୍ଟ ଆଉ। ର ଛୁଆଙ୍କୁ ଦେଖେଇବା ଟା ଦିଟା ଜିନିଷ ମନ୍ଦିର ତୁ ଛୁଆ ଦେଖିବେ। କିନ୍ତୁ ସେ ଯୋଉ ପ୍ଲାନେଟୋରିୟମ ଆଉ ଏ ଯୋଉ ଜୁଟା ତାଙ୍କର ମେନ୍ ଆଉ।
ଆଜ୍ଞା।
ଏ ଦିଟା ଜିନିଷ ସେ ଦେଖିକି ଆସନ୍ତି।
ହଁ ଦେଖିଲେ ସେତେ ଖୁସି ହେଇଯିବ ସବୁ ପ୍ରକାର ଯୋଉ ପଶୁ ପକ୍ଷୀ ଦେଖିଲେ। ତାଙ୍କୁ ଟିକେ ଭଲଷେ ସବୁ ଜାଣିବେନୁ ଆମ ହେଁ ହେଁ ହେଁ।
ଧଳା ବାଘ ଆମେ ଯୋଉ ଛୋଟ ବେଳେ ଯାଇଥିଲୁ ଏତେ ନଥିଲା ଏବେ ଟିକେ ସୁବିଧା ସୁ ହେଇଯାଇଛି ସବୁ ଦେଖିବାଟା ଟିକେ ଟିକେ ଆଡଭାନ୍ସ ହେଇଯାଇଛି ଜିନିଷ ସବୁ।
ହଁ।
ହୁଁ କିନ୍ତୁ ଚାଲିବାକୁ ପଡୁଛି ଯୋଉ ବହୁତ ଚାଲିବାକୁ ପଡୁଛି।
ଓ ହଁ ଚାଲିବା ପାଇଁ ତ ଲାଗିିବ ତିନି ଚାରି କିଲୋମିଟର ଖାଲି ଚାଲିବୁ ଚାଲି ଚାଲି ହାଲତ ଖରାପ ହେଇଯିବ।
ବାକି ସବୁ ଜାଗାରେ ଗାଡି ସିଷ୍ଟମ ହେଇଗଲାଣି ଏଇଠି ହେଇଥିବ ବୋଧେ ଆମେ ଜାଣିନୁ।
ହଁ ସିଷ୍ଟମ ତ ଅଛି ସିଷ୍ଟମ ଅଛି ଗାଡି ସିଷ୍ଟମ ଅଛି।
ଗାଡି ସିଷ୍ଟମ ଅଛି ନା ବୋଧେ ଆମେ ସେଇ ସମୟରେ ଆଉ ଜାଣିପାରିଲୁନି ସେମିତି ଗଲୁ।
ଓହୋ।
ଜୋରେ ଚାଲିଛି ଛୋଟ ଛୁଆଙ୍କୁ ଧରିକି ଯିବାଟା ଚାଲିକି ଆସିବା ଟା। ଦେଖିଲୁ ସବୁ ସିିନପାଜି ଥିଲା। ଦେଖିକି ଆସିଲୁ ଭଲ ଲାଗିଲା ଭାଲୁ ହଁ ଭାଲୁ ଭାଲୁ ଦେଖିଲୁ ହଁ। ଭଲ ଲାଗିଲା ସେଇଟା ସେଇଠିକି ଗଲେ। ହୁଁ ହାତୀ ଆଉ ସେ ଯୋଉ ଆମର ଇଏ ଯୋଉ କଣ ଭଲ ଲାଗୁଥିଲେ ଯୋଉ ଛୋଟ ଛୋଟ ରେବିଡରେବୀଡ଼ ମାନେ ଥିଲେ। ଭଲ ଲାଗୁଥିଲେ ହଁ।
ଆଉ ସାପ ଯୋଉ ଏତେ ପ୍ରକାର ଥିଲେ ସେ ଅଛନ୍ତି।
ହଁ ହଁ ସାପ ଅଛନ୍ତି ବେଶୀ ପ୍ରକାର ନାହାନ୍ତି ଆମେ ଦେଖ। ହେଲେ ଅଛନ୍ତି ଆଗ ଅପେକ୍ଷା ରଖିଛନ୍ତି ଏବେ ବହୁତ।
ଓ ହୋ।
ହେଲା ଗୋଟେ ପାଞ୍ଚ ବର୍ଷ ତଳେ ଯାଇଥିଲୁ ଏତେ ନଥିଲେ ଏବେ ଭଲ ଅଛନ୍ତି। ଦେଖିଲୁ ଭଲ ଲାଗିଲେ ଆଉ।
ଚାଲି ଚାଲିକି ଥକା ଲାଗିଥିବ ପୁରା ଏତେ ବଡ ଚାଲି।
କଣ କରିବା ଖାଦ୍ୟ ଦିଆ ହଉଛି ସ୍ମେଲ କେମିତି ହବ?
ହଁ।
ସେମାନଙ୍କୁ ଦିଆ ହାଉଛି ନା ଖାଦ୍ୟ ମାଂସ ପ ସବୁ କଞ୍ଚା ମାଂସ
ଓ ହଁ ତାପରେ ଆଉ କୁଆଡେ ଗଲେ?
ସେଠୁ ଆସିକି ଆମେ ପଳେଇ ଆସିଲୁ ନଣଦ ଘରୁ ତ ପଳେଇଲୁ ଯାଜପୁର।
ହଁ ଯାଜପୁର ଆଜ୍ଞା।
ହଁ ଯାଜପୁରରୁୁ ସେଇଠି ରହିକି ଫେ ସବୁ ଜାଗା ଗଲୁ ମାନେ ପ୍ରଥମେ ଗଲୁ କେଉଁଝର ଘଟଗାଁ। ସେ ହଁ। ସେଇଠି ଠାକୁରାଣୀ କି ଦର୍ଶନ କଲୁ ଭଲ ଲାଗିଲା ମାନେ ଠାକୁରାଣୀ ବଢିଆ ଜାଗାରେ ଅଛନ୍ତି। ଯୋଉ ପଟୁ ଛିଡା ଉଠିଲେ ବି ଠାକୁରାଣୀ ଦର୍ଶନ ହଉଛନ୍ତି।
ତ ହଁ ଦର୍ଶନ ହେଇପାରିବ ଯୋଉ ପଟୁଥିଲି ଛିଡିଆ ହେଲେ ବି ଦର୍ଶନ ହେଇଥିବେ ଆଉ। ସେଠି ଘଟଗାରେ ସବୁଠୁ ମାନେ ଆଗରୁ ପୁରା ଚେଞ୍ଜ ଅଲଗା ଥିଲା ଏବେ ପୁରା ବହୁତ ଚେଞ୍ଜ କରିଦେଇଛନ୍ତି ମାନେ ଏତେ ସୁନ୍ଦର କରିଛନ୍ତି ସେ ଜାଗାକୁ।
ଏବେ ତ ଯୋଉ। ଖିଚୁଡ଼ି ଭୋଗଟା ବି ବହୁତ ବଢିଆ ଲାଗୁଛି ଯୋଉ ଜାଗାରେ ପ୍ରସାଦ ଟା ଭଲ ଲାଗୁଛି ଆଉ ଯୋଉ ଜାଗାରେ ଦଉଛ ନ୍ତି ଭଲ ଜାଗାରେ ଦଉଛନ୍ତି ଲୋକ ପରିଷ୍କାର ପରିଚଛନ୍ନ ଖାଉଛନ୍ତି ଯେମିତି ମ ମନ୍ଦିର ମାନଙ୍କୁ ଟିକେ ମାଛି ଫାଛି ସେମିତି ନାହିଁ ପରିଷ୍କାର ହେଇକି ଅଛି।
ଆଜ୍ଞା ଆଉ ସବୁଠୁ ବେଶୀ ମାନେ ଖୁସି ଲାଗେ ଦେଖିବା ପାଇଁ ମାନେ ସବୁଠୁ ଶାନ୍ତି ଲାଗେ। ତାଙ୍କ ଆଳତି ସନ୍ଧ୍ୟା ଆଳତିର
ସନ୍ଧ୍ୟା ହଁ ଆମେ ଟିକେ ସନ୍ଧ୍ୟା ସମୟ ପର୍ଯ୍ୟନ୍ତ ରହିପାରିଲୁନି କିନ୍ତୁ ଭଲ ଲାଗିଲା ଠା ଠାକୁରଙ୍କୁ ମାନେ ସବୁ ଥର ଖାଲି ଆମେ ନଡିଆ ଠାକୁରଙ୍କ ନାଁରେ ପଠଉ। ହେଲା ଠାକୁରଙ୍କ ଉପରେ ଗୋଟେ ଯୋଉ ବିଶ୍ୱାସ ଥାଏ ଆସ୍ତା ଥାଏ ସେଇଟା ଖାଲି ଦି ଆଖିରେ ଦେଖିକି ଆସିଲୁ ମାନେ ଠାକୁର କୁରଙ୍କୁ ଦେଖିକି ଆଇଲୁ।
ସେବେ ସଜେଇ ହେଇକି ବସ ନ୍ତି ଫୁଲରେ ପୁରା ତାଙ୍କର ଇଏ କେତେ ଫୁଲ
ଆସିବା ଲୋକ ବି ଆହୁରି ଦଶନ୍ଦର ମିନିଟ ଅଧଘଣ୍ଟା ସେଠି ବସିକି ଆସିବେ।
ଶାନ୍ତି ଲାଗେ ନା ସେଠି ବସିବା ପାଇଁ ମନ୍ଦିର ଗଲେ ଆକ୍ଚୁଆଲି ଶାନ୍ତି ଲାଗେ।
ନାଁକ୍ଚୁଆଲି ଯୋଉ ମନ୍ଦିର ହଉଛି ମନ୍ଦିର ଭିତରେ କ ଠକୁରଙ୍କୁ ପଛ ପଟୁ ଦେଖିପାରୁଛ କି? ନା ଏଇଠି କିନ୍ତୁ ସବୁଆଡୁ ଠାକୁରଙ୍କୁ ଦେଖିପାରିବ ଯୋଉ ଏଙ୍ଗେଲ ରେ ଗଲେ ଠାକୁର ଦେଖିବେ। ଏଇଟା ପାଇଁ ବେଶୀ ଭଲ ଲାଗେ ସେଇଠୁ ଆସିଲା ବେଳକୁ ବିରଜା ମା ମନ୍ଦିର ଗଲୁ। ଯାଜପୁର ଯୋଉ ପ୍ରତ୍ୟେକ ଠାକୁରାଣୀ ହୁଁ। ବରିଜା ସେଇଠିକି ଟିକେ ଗଲୁ ବୁଲିକି ତାଙ୍କୁ ବି ଟିକେ ଦର୍ଶନ କରିକି ଆସିଲୁ ଭଲ ଲାଗିଲା ସେଠି ବି କିନ୍ତୁ ସେଠି ଯୋଉ କରୁଛନ୍ତି ଯୋଉ ଭିତରେ ମନ୍ଦିର ଭିତରୁ ପ୍ରସାଦ ଯୋଉ ବାଧ୍ୟ କରୁଛନ୍ତି ନେଇକି ଯାଅ ଠାକୁରଙ୍କ ଲାଗି ଆଉ ଯୋଉ ରେଡ କରି ଦେଇେଇଛନ୍ତି। ସେଇଟା ଯଦି ସାଧାରଣ ମଣିଷ ଗୋଟେ ମାନଙ୍କର ହଜାର ଟା ଟଙ୍କା ନ ଧରିବ ସେଠକୁରଙ୍କୁ ଦେଖିପାରିବନି ତାର।
ଦେ ହଁ ହଁ ଏମିତି ତ ବି ଠିକ ନୁହଁ।
ଏଇଟା ଠିକ ନୁହଁ ହେଲା ଏଇଟା ବାକି ସବୁ ଜାଗାରେ ଏଇ ସବୁ ଜିନିଷ ଟିକେ ଓଡିଶାର ଏଇ ଗୋଟେ କେତେଟା ଜାଗା ଜିନିଷ ଭଲ ଲାଗୁନି ନହଲେ ତମେ ତମେ ସାଉଥ ରେ ଯାଅ ଯୋଉଥିରେ ବି ଯାଅ ସେ ତମେ ଦର୍ଶନ ଖାଲି ରାତିରେ ବି ଯାଇକି ଦର୍ଶନ କରିକି ଆସିବ। ତ ଭୋଗ କର ନ କର ହେଲା।
କହିନାହାନ୍ତି ତମେ କିଛି ନେଇକିଆସୋ ପାଇଁ ସିଏ ତ କହିଦଛନ୍ତି ତମେ। ହଁ ତାଙ୍କୁ ସେ ସିଏ ସେ ଭଲ ପାଇପାରିକେ ଶ୍ରଦ୍ଧା ଭତି ଟଏ ସେ ତାଙ୍କ ଦରକାର ନୁହ କି ଏଇ ସବୁ ଜିନିଷ।
ସେ ଆମକୁ ଯଛନ୍ତି ଭୋଗ ଥାଳି ପାଇଁ ପାଞ୍ଚଶହ ଟଙ୍କା ତମର ଯୋଉ ତମର ଠାକୁରଙ୍କୁ ଫ ସେ ଭୋଗତାଳି ପୂଜା ହବ ଦିଶହ ଟଙ୍କା ଦବ ହେଲା। ନ ଯଦି ଦିଇଶହ ଟଙ୍କା ନଦବ ଶହେ ଟଙ୍କା ଦବ ସେ ଅଧା ଥାଳିରେ ଅଧା ଜିନିଷ ତମକୁ ଦେଇଦେବେ ଆଉ ଜିନିଷ ନେଇକ ଠାକୁଙ୍କୁଢେଇ ଦେବେ। ଏଇଟା କୋଉ ସିଷ୍ଟମ ଏ ବିରଜା ମାଙ୍କ ପାଖରେ ଏଇ ଯୋଉ ଜିନିଷଟା ବହୁତ ଖରାପ ଲାଗୁଛି। ମାନେ କୋଉ ମନ୍ଦିରରେ ଏମିତି ହଉନି। ବିରଜା ମାଙ୍କ ମନ୍ଦିରରେ ଏମିତି ହଉଛି। ସେଇ ଗୋଟେ ଜିନିଷ ଠିକ ନୁହଁ। ଏଇଟା ଠିକ ନୁହଁ ନା। ତାପରେ ଠାକୁର ତାପରେ ଫେରେ ଆଉ ଗୋଟେ ଆଶ୍ଚର୍ଯ୍ୟ ଲାଗିଲା କୋଉଠେ ଠାକୁରଙ୍କୁ ସେଇଠି ଛିଡା ଟିକେ ଠା କୁକୁରଙ୍କ ଭିତରକୁ ଯିବା ପାଇଁ ବାଟ ବାଟୁ କରୁଛନ୍ତି। ଛଅଟା ଟଙ୍କା ଦବ ବୋଲି ଭିତରକୁ ଯିବ। ଭିତରକୁ ଯିବ ହଁ ନହେଲେ ଯାଇପାରିବନି। ହେଲା ଗୋଟେ ମଣିଷ ଠାକୁରଙ୍କୁ ଦେଖିବା ପାଇଁ ଆସିଲେ ସେ ଏତେ ପଇସା ଧରିକି ଆସିକି ଦେଖିକି ଯିବ।
ହଁ ଯି ଯିଏ ଗୋଟେ ସାଧାରଣ ଲୋକ ସେ କେମିତି ଯିବ? ସେ ସେତ ଦର୍ଶନ କରିପାରିବନି।
ହଁ ତ ଏଇଟା ଗୋଟେ କଣ ତମେ ମଣିଷର ସାଧାରଣ ଅଧିକାରକୁ ମାରି ଦଉଛ ନା। କୋଉ ଜାଗାରେ ପୁରୀ ମନ୍ଦିରରେ ବି ଏମିତି ହଉନି। ହୋଉଛି ଆଉ ନା ବିରଜା ମନ୍ଦିରରେ ଏଇ ଜିନିଷ ଟା ହଉ ବେଶୀ ହଉଛି। ଉଁ ହୁଁ ହଁ କଣ ସେମିତି ବୁଲାବୁଲି କରିକି ଆସିଲୁ। ଆହୁରି ବି ବହୁତ ଜାଗା ବୁଲି ବୁଲିକି ଆସିଲୁ ଆଉ।
ହ ହଁ ଆଜ୍ଞା ଭଲ ଯାହା ହଉ ବୁଲି ଆସିଲେ ସେଇଟା ବହୁତ ଭଲ।
ହଁ ଆହୁରି ଆରଡି ହଁ ଭଦ୍ରକ ବି ଗଲୁ ଆରଡି ବୁଲିକି ପଳେଇ ଆସିଲୁ ସେଠି। ସବୁ ସେଠି ଭଲ ଲାଗୁଥିଲେ। ସେଠି ବି ଭଲ ସିଷ୍ଟମ ଅଛି ତାଙ୍କର। ଭଲ ଲାଗି ପୂଜା ବୁଲିକି ଆସିଲୁ ଆଉ। ହୁଁ ଠିକ ଅଛି।
ଭଲ କଥା। ଆଜ୍ଞା ହଉ ତାହେଲେ ଠିକ ଅଛି।
ହଁ ରଖିଲି। ହଁ।
ହଉ ତାହେଲେ।
ମୁଁ